ଜୟ ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ ଭାଇ।
କଣ କରୁ ଆଜ୍ଞା ଆଜ୍ଞା ଭାଇ ବହୁତ ବଢିଆ ଅଛି ଆଉ ଆପଣ?
ଆଜ୍ଞା।
ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ନିହାତି ଭାବେ ଆମ ଘରେ ସମସ୍ତେ ଭଲ ଅ ଏବଂ ମୁଁ ବି ବହୁତ ଭଲ ଭାବରେ ଅଛି।
ତାହେଲେ ଆପଣଙ୍କ ପରିବାର ବହୁତ କୁଶଳ ଏବଂ
ଆଜ୍ଞା ଆଜ୍ଞା ହଁ। ଆଜ୍ଞା ସେଇଭଳିଆ ଆଉ, ଆଉ କଣ ରାତ୍ର ଭୋଜନ କରିସାରିଲେଣି ଆପଣ?
ଆଜ୍ଞା ଆଜ୍ଞା ଭୋଜନ କରିକି ଆସିକି ଗରମ ଅଛି।
ଆଉ ଆଜ ଆପଣଙ୍କ ଭୋଜନରେ ଇଏ କୋଉ କୋଉ ବ୍ୟଞ୍ଜନ ହେଇଥିଲେ ଆପଣଙ୍କର?
ବ୍ୟଞ୍ଜନରେ-ଏ-ଏ-ଏ ଦେଖନ୍ତୁ ବେଶୀ କିଛି-ଇ ତ ଭଲ ହେଇ ନଥିଲା କାହିଁ କହିଲେ ତ ଓଡିଆ ପିଲା ଆପଣ ତ ଜାଣିଛନ୍ତି ଉ-ଉ ଓଡ଼ିଆ ଓଡ଼ିଆ ମାନଙ୍କର-ଅ-ଅ ଭଲ ଖାଇବା ହଉଛି ତ ଆପଣ ଜାଣିଥିବେ ପଖାଳ ଭାତ୍ ତ ଭାତ-ଅ-ଅ-ଅ
ଯେ ମୁଁ ଶୁଣିଥିଲି ପଖାଳ-ଅ-ଅ ତ ଦିନ ବେଳା ସଖାଳ ଅ ଖାଇବାକୁ ବହୁତ ମଜା ଲାଗେ। ତମର ରାତିରେ ବି କଣ ପଖାଳ ଖାଆନ୍ତି?
ଆଜ୍ଞା ଦେଖନ୍ତୁ ମୁଁ ଓଡିଆ ପିଲା ଭାଇ କର୍ମ କରି ଆସିବେ ଆପଣ ତ ଜାଣିଥିବେ ମୋ ଓଡ଼ିଶା-ଆ-ଆ-ଆ ଲୋ କମାନେ ତ ବହୁତ କର୍ମୀକା ଆପଣ ତ ଜାଣିଛନ୍ତି ତ-ଅ-ଅ-ଅ ଦି ମୁଠା ଭଲରେ ନ ଖାଇଲେ ରାତ୍ର କାଳରେ ନିଦ୍ରା ଭଲ ଆସିବନି ଆପଣ ତ ଜାଣିଛନ୍ତି।
ଆଜ୍ଞ।
ଭଲ କଥାଟେ କହିଲେ ଆପଣ। ଆଉ ଆପଣ କଣ କରୁଛନ୍ତି ଏବେ?
ଏଇ-ଇ-ଇ-ଇ ପ୍ଲସ ଥ୍ରୀ ସରିଲା ପରେ-ଏ-ଏ କିଛି ନାଇଁ ଭାଇ ଘରେ ହିଁ ଅ ଛି ବେ ବେରୋଜଗାର ହେଇ ଅଛି ବାବାଙ୍କ-ଅ-ଅ-ଅ-ଅ କାମରେ ଟିକେ ହାତ ଲଗେଇ ଦଉଛି।
ଆଜ୍ଞା। ମୁଁ ଏଇ ସମାଜ ସେବା କରୁଛି ଆଉ।
ସମାଜ ସେବା କରୁଛନ୍ତି ତାହେଲେ ବହୁତ ବଢିଆ ଭାଇ ବହୁତ ବଢିଆ ଭାଇ ମୁଁ-ଉ-ଉ ଆ ଆପଣଙ୍କ ବିଷୟରେ କିଛିଟା ଜାଣିବି ଆଉ ଲୋକମାନଙ୍କୁ ସଚେତନ କରବି ସମାଜସେବି ବିଷୟରେ କେମିତି କଣ କରାଯାଏ ତ ଭାଇ-ଇ-ଇ କେମିତି କଣ ଆଲୋଚନା କରିବେ କି ଟିକେ ମୋ ସହିତ?
ନିହାତି ଭାବେ ନିହାତି ଭାବେ।
ଆମ ବହୁତ ଖୁସି ଆପଣଙ୍କୁ ମତେ ଟିକେ କୁହନ୍ତୁ କେମିତି କଣ ସମାଜ ସେବା ବିଷୟରେ ମତେ ଟିକେ କହିଲେ ଲୋକମାନଙ୍କୁ ସହିତ ସନତା କରେଇବି କି ଏମିତି ଏମିତି କରନ୍ତୁ ଆଉ ସମାଜ ବିଷୟରେ
ଆଜ୍ଞା ଆଜ୍ଞା ରୁହନ୍ତୁ ସମାଜସବା ଦେଖନ୍ତୁ
ଆଜ୍ଞ
ସମାଜ ସେବା ହେଉଛି ବିନା ସ୍ୱାର୍ଥରେ
ହୁଁ
ଅନ୍ୟର ଉପକାର କରିବା ଆଉ ସମାଜର ମଙ୍ଗଳ ପାଇଁ ଆମେ କାର୍ଯ୍ୟ କରିବା
ହୁଁ
ଆଉ ଆମର ରହୁଛି ଏକା ଏହା ମାନବିକତାର ଏକ ମହାନ ଗୁଣ ରହୁଛି।
ହୁଁ ହୁଁ ହୁଁଁ ହୁଁ
ଏବଂ ତାର ତ ବିଶେଷ ବହୁତ କିଛି ଅଛି ଛାତ୍ର ଜୀବନରେ ହଉଛି ଏହାର ପ୍ରକୃତ ଆରମ୍ଭ। ଜାଣିଥିବେ ଆପଣ। ହ ହଁ ଆଜ୍ଞା। କହୁନାହାନ୍ତି।
ଯୋଉଟା ଆପଣ ଜାଣିଛନ୍ତି କୁହନ୍ତୁ।
ମୁଁ କହିଲି ସମାଜ ଓ ସେବା।
ଆଜ୍ଞା।
ଆପଣ ପ୍ରଥମେ ଜାଣନ୍ତୁ ସମାଜ ସେବା
ହୁଁ।
ସମାଜ ଓ ସେବା ଏଇ ଦୁଇଟି ଶବ୍ଦରୁ ମିଶାଇଲେ ସମାଜ ସେବା ହୁଏ। ବୁଝିହେଲା ନିଜର ସୁଖ ସାର୍ଥ ଅର୍ଥ ଏବଂ ପଛରେ ପକାଇ ସମାଜର ଦିନ ଦରିଦ୍ର ଅସହାୟ ତଥା ରୋଗୀଙ୍କୁ ସାହାଯ୍ୟ କରିବା ହଉଚି ସମାଜସେବା। ଆଜ୍ଞା ଟିକେ ଗୋଟେ ମିନିଟ୍ ରହିବେକି?
ହୁଁ।
ଟିକେ ରୁହନ୍ତୁ ଟିକେ ରୁହନ୍ତୁ ଟିକେ ରୁହନ୍ତୁ।
ହୁଁ ହୁଁ।
ଆଜ୍ଞା ରୁହନ୍ତୁ ଟିକେ।
ହୁଁ ହୁଁ ହୁଁ।
ଟିକେ ରୁହନ୍ତୁ ଟିକେ ରୁହନ୍ତୁ ଆପଣ।
ପାଠ ପଢ଼ି ବା ପାଇଁ। ଛୁଆ ମାନଙ୍କ ପାଇଁ ଡ୍ରେସ
ନା ଶିକ୍ଷା ତ ବିଷୟରେ ମୁଁ ହେତେ ନାହିଁ ଧାରଣା ଅଛି ଯେ ମୁଁ ଏବେ ଦେଖନ୍ତୁ ଲାଗିଚି ତ ସେଇ ପ୍ରତି ମୋର ବହୁତ ଧାରଣା ରହିଚି ସମାଜ ସେେବା ବିଷୟରେ। ବିଶେଷ କହିବାକୁ ଗଲେ ଦେଖନ୍ତୁ ଆମର ରହୁଚି ଛାତ୍ର ସମାଜ ଓ ସମାଜ ସେବା ଛାତ୍ର ଅବସ୍ଥା ହେଉଚି ଜୀବନ ଗଠନର ସମୟ। ପାଠ ପଢା ସହିତ ସମାଜ ସେବା ମନୋଭାବ ରହିଲେ ଜୀବନ ସାର୍ଥକ ହୁଏ ବୁଝିହେଲା।
ସମାଜ ହୁଁ ଭାଇ ସମାଜ ସେବାର ଲାଭ କଣ?
ଦେଖନ୍ତୁ ସମାଜ ସେବା ଲାଭ ହଉଚି ଦେଖନ୍ତୁ ସମଜ ସେବା ରେ ଲାଭ ତ ସେମିତି କିଛି ନାହିଁ
ଏ ଜାଣିଛି ଆପଣଙ୍କୁ କହିବି ସମାଜସେବାର ଲାଭ କଣ ଦେଖନ୍ତୁ ସମାଜସେବା କରିବା ଦ୍ଵାରା ମନରେ ସନ୍ତୋଷ ମିଳିଥାଏ ଆପଣ ତ ଜାଣିପାରିବେ।
ଦେଖନ୍ତୁ ଲାଭ ତ ସେମିତି କିଛି ନାହିଁ ଯେହେତୁ ସମାଜ ସେବା କରିବା ଆମ ନିଜ ପାଇଁ ବି ମାନେ ମାନେ ବହୁତ ଗର୍ବ ଗୌରବର କଥା। କାହିଁକିନା ଯେହେତୁ ଆମେ ଜୀବନରେ କିଛି କରି କଣ କରିବା ଜୀବନର ଆମେ ଜେମ୍ ଯେମିତି ଆମେ ମାନେ ବଞ୍ଚ ଜନ୍ମ ତ ଅଛି ଆମର ସେମିତି ମୃତ୍ୟୁ ହେଇଯିବ କେବେ ନା କେବେ। ଆମ ଜୀବନରେ କିଛି ଭଲ କରିବା ଲୋକଙ୍କୁ କିଛି ସାହାଯ୍ୟ କରିବା। ଯାହା ଦ୍ଵାରା ଆମେ ବହୁତ ଖୁସି ମିଳିବ। ଏବଂ ଲୋକଙ୍କପ୍ରତି ବହୁତ ସୁବିଧା ସହଯୋଗ ମିଳିପାରିବ ବୁଝିହେଲା। ସେଇଥିପାଇଁ ସମାଜବା ଜୀବନରେ ସମସ୍ତେ କରନ୍ତୁ କି ନ କରନ୍ତୁ କିନ୍ତୁ ମୁଁ ତ କରୁଛି ସେଇଟା ମୋ ପାଇଁ ବହୁତ ଗର୍ବର କଥା।
ଆପଣ ବୁଝିପାରିବେ ନା କିଛି ଟାଉର୍ ତମେ କେମିତି ଜାଣିଲ ମୁଁ କିଛିଟା ଜ୍ଞାନ ପ୍ରାପ୍ତ କଲି ମାନ ନୁହେଁ ପରିବେଶ ସୁରକ୍ଷା ମାନେ ସମାଜ ସେବୀ ଗଛ ଲଗେଇବା ବି ସମସ୍ତେ ବି ଆପଣ ତ ଜାଣିଥିବେ ନା ସେଇଟା ଆଉ କଣ
ଆଜ୍ଞା।
ଆପଣଙ୍କୁ ସମାଜ ସେବି ଗଛ ଲଗାଇଲେ ବି ସେଟା ସମାଜ ସେବିରେ ବୋଧେ ଯାଉଛି ଆପଣ ବି ଜାଣିଥିବେ।
ଗଛ ଲଗବାତ ସେଇଟା ଆମ ବୃକ୍ଷରୋପଣ ହିସାବରେ
ଓହୋ ସେଟା ବି ସମାଜ ସେବି ବୋଲି ଲୋକମାନେ
ତ ସିଏ ଗୋଟେ ଗୋଟେ ପ୍ରକାର ସାଜ ସେବା ହଉଛି।
ହୁଁ ଲୋକମାନଙ୍କୁ